ଓହୋ। ହ୍ୟାଲୋ।
ନମସ୍କାର ଶୁବିଲା।
ହଁ ଖାଇସାରିଲଣି?
ହଁ ଖାଇସାରିଲିଣି।
ଆଉ ତମେ କୁଆଡେ କୁଆଡେ ବୁଲିବାକୁ ଯାଇଛ?
ବୁଲିବାକୁ ଓଡ଼ିଶା ଭିତରେ?
ହଁ ଓଡ଼ିଶା ଭିତରେ ତମେ କୁଆଡେ କୁଆଡେ ବୁଲିବାକୁ ଯାଇଚ?
ପୁରି ଲିଙ୍ଗରାଜ କୋଣାର୍କ ଚିଲିକା। ତମେ?
ମୁଁ ସେଇ ପୁରୀ କୋଣାର୍କ ଚିଲିକା ଆଉ ସମଲେଶ୍ଵରୀ ମନ୍ଦିର ହୀରାକୁଦୁ ଶିମିଳିପାଳ। ଆଉ ଏଠି ଭିତର କନିକା। ବଳଦେବଜୀ ମନ୍ଦିର ଏଇଗଡା ଯାଇଛି ଆଉ। ତମେ ରଥଯାତ୍ରା ରେ ଏବ ବର୍ଷ ପୁରୀ ଯିବ କି?
ନା ନା ରଥଯାତ୍ରାରେ ବହୁତ ଭିଡ଼ ହୁଏ ସେଥିପାଇଁ ମୁଁ ଯାଏ ନା।
ଓହୋ ବହୁତ ଭିଡ ହେଇଥାଏ ରଥଯାତ୍ରାରେ।
ହୁଁ ଯେହେତୁ ବାହାରୁ ସବୁ ଆସନ୍ତି ଫରେନର ମାନେ ବି ଦିଶିଛନ୍ତି
ତମେ ତ ଓଡିଆ ତମେ କେ ସେତେବେଳେ କେମିତି ଦେଖିପାରିବ ସିଏ କିନ୍ତୁ ଥରେ ଅଧେ ଆସିଥିବେ ତେଣୁ ସେ ତାଙ୍କୁ ଦେଖିବାର ମୌକା ମିଳିବା ଟା ଠି ହୁଁ ଠିକି।
ହୁଁ କାରଣ ସେମାନଙ୍କୁ ମନ୍ଦିର ଭିତରକୁ ଆଲାଉ ନାହିଁ ସେମାନେ ସେଇ ଗୋଟେ ଦି ଥର ଆସିବେ ବାହାରକୁ ଭଗବାନ। ଶ୍ରୀ ଗୁଣ୍ଡିଚା ଆଉ ବାହୁଡ଼ା ଯାତ୍ରା।
ନିଶ୍ଚିତ। ଆଉ ତମେକୁ ଓଡିଆ ଖାଦ୍ୟ କଣ କଣ ଖାଇବାକୁ ଭଲ ଲାଗେ?
ଓଡିଆ ଖାଦ୍ୟ ତ ସେମିତି କହିବାକୁ ଗଲେ ସବୁଠୁ ପ୍ରିୟ ହଉଛି ପଖାଳ।
ହଁ।
ତା ସହିତ ପଖାଳ ଆମର ଓଡିଆ ମାନଙ୍କର ବହୁତ ପ୍ରିୟ ଯେତେବେଳେ ଦେବେ ବି ଖାଇଦବୁ।
ଆଉ ସେମିତି ରୁଟି ତରକାରୀ ଯାହା ବି ହୁଏ ଆମର।
ଆଉ ଡାଲମା ଖାଇବାକୁ ଭଲ ଲାଗେ କି ନାଇଁ?
ହଁ ଭଲ ଲାଗେ ଆଉ ତମକୁ କଣ ଖାଇବାକୁ ଭଲ ଲାଗେ।
ମତେ, ଭାତ, ଡାଲି, ଆଳୁ, ଭର୍ତ୍ତା, ଖାଇବାକୁ ଭଲ ଲାଗେ। ମୁଁ ଆଡୁ ସଡୁ ବେଶୀ ଖାଏନି ମୋର ସେ, ଭାତ, ଡାଲି। କି ଭଜା ହେଲେ ଭଲ। ଆଉ ତମେ କିଛି ମାନେ ଓଡିଶାରେ ଯେମିତି ମାନେ ଇ ଯୋଉରା ନାମ ମାନେ ଜିଆଇ ଟ୍ୟାଗ ମିଳଛି ସେ ଖାଦ୍ୟ। କିଛି ପସନ୍ଦ ଆସିନି ଯେମିତି ଦହିବାରେ ଆଳୁ ଦମ ଭଲ ଲାଗେ ନା ନାଇଁ?
ଦହିବରା ଆଳୁ ଦମ ମତେ ଏତେ ବି ପସନ୍ଦ ନୁହେଁ। ମୁଁ କାଇଁ କେଜାଣି ମତ ଭଲ ଲାଗେନା ବରା ହିଁ ମତେ ଭଲ ଲାଗେ ନା। ଜିଆଇ ଟ୍ୟାଗ ଆଉ କଣ ଅଛି?
ଆଉ ର ରସଗୋଲା।
ପୋଡ଼ ରସଗୋଲା ବି ମୁଁ ଖାଏନି। ସେଗୁଡା ବି ମୁଁ ଖାଏନି।
ତମେ ଖାଲି କଣ ଏଇ ଯୋଉ ମିଠା ଇଏ ଖାଅ? ମାନେ ଖାଅନି କେବଳ ମାନେ ଏ
କ୍ଷୀର ଯେତେ ଜିନିଷ ମୁଁ ଖାଏ ନା ମୋତେ ସ୍ମେଲ ହୁଏ ଛେନା କ୍ଷୀର। ମତେ କାଲି ଆଇଁଷ ଭଲ ଲାଗେ। ମାଛ ଚିକେନ ସେଗୁରା ମତେ ବେଶୀ ଭଲ ଲାଗେ ହଁ।
ଆଉ ତମେ କେବେ ଯୋଉ ଯାଜପୁର ର କୁଆଡେ କୁଆଡେ ବୁଲିବାକୁ ଯାଇଛ ଯାଜପୁର ଜିଲ୍ଲାର?
ଯାଯପୁର ଜିଲ୍ଲାର ବିରଜା ମନ୍ଦିର ମହା ବିନାୟକ। ରତ୍ନଗିରି ଉଦୟଗିରି।
ସେଇଟା ଜମ ମା ସାତ ଭଉଣୀ ସେଟା କୋଉଠି?
ବ୍ରହ୍ମମା ସତ ଭଉଣି ବୈତରଣୀ ନଦୀ ସେଇଠି।
ନାଁ ବୈତରଣୀ ନ ଦଶ ମ୍ୟୁଜିୟମ ଘାଟ ପାଖରେ?
ହଁ
ହଁ ମହାବିନାୟକ ମନ୍ଦିର ଆସିଛ ତମେ ବୁଲିବାକୁ?
ମହାବିନାୟକ ଆସିଛ ତ ମହାବିନୟରେ କୋଉ ଠାକୁର ପୂଜା ପାଆନ୍ତି କହିଲ?
କଣଚୁ ହଁ ଗଣେଶ ଆଉ ଶିବଙ୍କ ମୂର୍ତ୍ତି ସେଠି ପୂଜା ପାଇଁ ଏତି। ମୁଁ ଆଡେ ନାଇଁ କରି
ହ ହଁ।
ମହାବିନାୟକ ଏକ ମାନେ ଭୋଜି ଭାତ
ପୁରରେ ମିନି କେଦାରନାଥ ହେଇଛି ଗୋଟେ ଜାଗାରେ ଆଉ
ହଁ ହଁ ବାରଙ୍ଗ ପାଖରେ ଗଲା ଆଳକୁ। ଏଇ ଯୋଉ ଜଗତ ସୁଧାମରେ, ତମେ ବୁଲିବାକୁ ଯାଇଛ କି ନାଇଁ ଆମେ ଆର ବର୍ଷ ରଜରେ ବୁଲିବାକୁ ଯାଇଥିଲୁ।
ନା ମୁଁ ଯାଇନି କିନ୍ତୁ ଶୁଣିଛି ଆଉ ଦେଖିଛି, ମୋବାଇଲରେ ଦେଖିଛି।
ଆଉ ଏ ବର୍ଷ ଏଇଟା ତମେ ଦେଖିଛ ମା ସନ୍ତୋଷୀଙ୍କର
ସନ୍ତୋଷୀ ମା ମନ୍ଦିର ସନ୍ତୋଷୀ ମା ମନ୍ଦିର
ଯୋଉଟି ଯେଉଁ ମନ୍ଦିର ଦକ୍ଷିଣରେ ଜନ୍ଦ ହେଇ ତମେ ଦେଖିଛ?
ଦେଖିନି ଖାଲି ଶୁଣିଛି ଆଉ ଗୋଟେ ସେଇ ନାରୀ ଗାଁ ରେ ଗୋଟେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଅଛି। ସେ ଦ୍ୱିତୀୟ ଶ୍ରୀକ୍ଷେତ୍ର ନାମରେ ପରିଚିତ।
ହଁ ଆମ ଚଣ୍ଡିଖୋଲରେ ବି ଗୋଟେ ନୂଆ ଜଗନ୍ନାଥ ମନ୍ଦିର ସ୍ଥାପିତ ହେଇଛି ଏବେ। ଆଉ ତମ ଆଡେ କୋଉ କୋଉ ନଦୀ ସବୁ ଅଛି ନା ନଦୀ ତମ ଆଡେ ନାହିଁ?
ହଁ ଆମ ଗାଁ ରେ ଯୋଉ ଖରସୋତା ନଦୀ ଆମ ଗାଁ ପାଖରେ ପୁରା ଘରକୁ ଲାଗିଛି। ଆଜି ଯାଇଛି ସେମିତି କହିଆକୁ ଗଲେ ଯାଜପୁର ରେ
ମଣି
ଗଲେ ଯାଜପୁରରେ ବୈତରଣୀ, ବ୍ରାହ୍ମଣୀ, ବୁଡା ମାନେ ଖରସ୍ରୋତା ଏହି ସବୁ ନଈ ଅବସ୍ଥିତ।
ତମ ଘରଟା ପୁର ଖରସ୍ରୋତା ନଦୀକୁ ତାଲେ ଲାଗିକି ଅଛି?
ହଁ ଆମ ଗାଁରେ ଆମେ ଗାଁରେ ମାନେ ଆମେ ଏବେ ଘରେ ରହୁନୁ। ଆମେ ଟିକେ ସହରରେ ଆସିକି ବୋତ ଗାଁ ରେ ତାହେଲେ ମୁଁ ଦେଖିଛି ବହୁତ ପାଖରେ ନଦୀ ନଦୀ ପାଖକୁ ବନ୍ଧ ବନ୍ଧ ତଳଟା ଆମ ଘର।
ଆମର ସେମିତି ନଦୀ, ନଦୀ ପରେ ବନ୍ଧ, ବନ୍ଧ ତଳ ଆମର ଆମର ବ୍ରାହ୍ମଣୀନଈ ତମର ଖରସ୍ରୋତା ନଈ ଆଉ ଆମ ଶାଖା ନଦୀ ଆଉ ବ୍ରାହ୍ମଣୀ ସା ଖା ନଦୀ ଆଉ
ଆଉ ଘରେ ସବୁ କିଏ କଣ କରୁଛନ୍ତି?
ଘରେ ଆମର ତିନି ଜଣ ମୁଁ ମୋ ବାପା, ମୋ ମା ଆଉ ଆମ ଘରେ ଆମର ଶାଢୀ ବୁଣା ବୁଣି ହୁଏ ଆଉ ମାନେ ଯୋଉ ପିନ୍ଧନ୍ତି ବସ ଟସର ଗୋଟେ ଜାଣିଛ କି ଯୋଉ କୁହନ୍ତି ପାଟ ହଁ ସେଇ ଗୁରା ଆମର ବୁଣାବୁଣି ହୁଏ, ଆଉ ତମେ ଟାଉନରେ କଣ ପାଇଁ ରହୁଛ?
ତ କାର୍ଯ୍ୟ ସେଇଟା
ହଁ ସେଟା ଆମର ଜୀବିକା, ସେଟା ଇ ଆଉ ତମେ ଟାଉନରେ କଣ ପାଇଁ ରୁହ ଘରେ କଣ ପାଇଁ ନରହି?
ଯେହେତୁ ଛୁଆ ବେଳୁ ହଁ ବାପାଙ୍କର ଚାକରି ରୋଡ଼ରେ ଆଉ ଆମର ପାଠ ପଢା ପାଇଁ ଆମେ ଆସିକି ବାହାରେ ରହୁଥିଲୁ। ଆଉ ଯେହେତୁ ଆମ ଗାଁ ପାଖରେ ସେମତି କିଛି ଭଲ ସ୍କୁଲ ଆଉ କଲେଜ ନାହିଁ। ସେଇଥିପାଇଁ ଆମେ ଆସିକି ବାହାରେ ରହୁଥୁନୁ।
ତମ ଘ ତମେମାନେ ରୋଡରେ ରୁହ ଏବେ?
ହଁ।
ଯାଜପୁର ରୋଡ? ତମ ଘରେ କେତେ ଜଣ ମାନେ ସଦସ୍ୟ ଆଉ କଣ କଣ କରନ୍ତି ସବୁ।
ଆମ ପରିବାରୁ ଅଛି ଚାରି ଜଣ ମୁଁ ମୋ ବାପା ମୋ ମାଆ ମୋ ସାନଭାଇ। ବାପା ଆସିଷ୍ଟାଣ୍ଟ ମ୍ୟାନେଜର ଦିଟା ପ୍ଲାଣ୍ଟରେ। ମା ଗୃହିଣୀ ଆଉ ସାନ ଭାଇ ସିଏ ଏବେ ଡିପ୍ଲୋମା କରୁଚି।
ଓହୋ ତମ ସାନ ଭାଇ ଡିପ୍ଲୋମା କରୁଚନ୍ତି।
ହଁ।
ଡି ଫାର୍ମରେ ଡିପ୍ଲୋମା କରୁଚନ୍ତି ତମ ସାନଭାଇ।
ନା ନା ସେ ଡିପ୍ଲୋମା କରୁଚି ତାର ମ୍ୟାନେଜମେଣ୍ଟରେ।
ଓହୋ ତମ ବାପା ଟାଟାରେ ରହିଚନ୍ତି?
ନା ମୋ ବାପା ଦିସା ପ୍ଲାଣ୍ଟରେ।
ଅ ସେଇ ଯୋଉ ଡୁବୁରି ଆଡେ।
ଅଁ କିନ୍ତୁ ଡୁ ବୁରୁ ଆଡେ ଆମେ ରହୁନା ଆମେ ରହୁ ଭିଏମ୍ କଲେଜ ପାଖରେ ସେଇଠୁ ବାପା ଯାଆନ୍ତି ସବୁଦିନ ଯିବା ଆସିବା କ ରନ୍ତି ଆଉ।
ହଁ ବସ ବି ଆସେ କି କେତେ?
ହଁ।
ହଁ ତମେ ଏବେ କୋଉଠି ରୋଡ଼ରେ ନା? ଅହଁ ଆଉ ତମେ ଏବେ ରୋଡରେ ନା ଏ ଯୋଉ ମାନେ ଏନ୍ ସି କଲେଜ ପାଖରେ ରୁହ ମାନେ ଟାଉନରେ ରୁହ ପଢ଼ାପଢ଼ି ପାଇଁ।
ଏନ୍ ସି କଲେଜରେ ତ ରହୁଥିଲି ଏନ୍ ସି କଲେଜରେ ପଢିଲା ବେଳେ ରହୁଥିଲି ଏବେ ପଳିଆସନି ଏବେ ରୋଡରେ ଅଛି।
ଏବେ ରୋଡରେ ରହୁଚୁ। ଆଉ ତ ତମେ ଆଗାମୀ ମାନେ କୋଉଥିରେ ମାନେ ଭବିଷ୍ୟତ ମାନେ କରିବାକୁ ଚାହୁଁଚ ମାନେ କଣ କଣ ପଢିବାକୁ ଇ ଇଚ୍ଛା କରୁଚ?
ମୋର ତ ଇଛା ଅଛି ବ୍ୟାଙ୍କିଙ୍କି ଲାଇନ୍ ଯିବାପାଇଁ ଯେହେତୁ ବ୍ୟାଙ୍କ୍ ଲାଇନଟା ଆଉ ପବ୍ଲିକସେକ୍ଟରରେ ମାନେ ଲୋକମାନଙ୍କ ସହିତ ବେଶୀ ତାଙ୍କର କାମ ଭୋଜି କରିବ ତା ସହିତ ସେ ଚାକିରିରେ ବୋହୁତ ସିକ୍ୟୁରିଟି ରହିଚି।
ହଁ ତେଣୁ ତୁମେ ବ୍ୟାଙ୍କିଙ୍କି ଲାଇନରେ ଯିବାପାଇଁ ମାନେ ଇଚ୍ଛା କର ଚ
ସବୁ ଜିନିଷ ସେଠି କଣ କାର୍ଯ୍ୟରତ ହୁଏ ମାନେ ଠିକ ଶୈଳୀରେ କାର୍ଯ୍ୟରତ ହୁଏ।
ହଁ ତ ତମେ ତାହେଲେ ଏଇଯୋଉ ମାନେ ମୋର ସେମିତି ଇଚ୍ଛା ନଥିଲା କିନ୍ତୁ ମୁଁ କମ୍ପୁଟର ଆପ୍ଲିକେସନ ଏଇ କରିଦେଇଚି ଯେହେତୁ କୋର୍ସ ଆଉ ଏବେ ସୁଇଚ କରିପାରୁନି ସେଇ ଏମ୍ ସି ଏ କରିବି ମାଷ୍ଟର କରିବି ତାପରେ ଯଦି କୌଣସି କମ୍ପାନୀରେ ପ୍ଲେସମେଣ୍ଟ ହେଲା ହେଲା ନହେଲେ କୌଣସି ଜାଗାରେ ଟିଚର ରହିକି ଶିଶୁ ମନ୍ଦିର ସ୍ ସ୍କୁଲରେ ପଢ଼େଇମି ନହେଲେ କୋଉଠି କଣ ପଢେଇବି ଆଉ
ଓହୋ। ଓ ହୋ। ଯେ କମ୍ପ୍ୟୁଟର ଲାଇନ୍ କମ୍ପ୍ୟୁଟର ଲାଇନରେ ଭଲ
ହଁ ବ୍ୟାଙ୍କିଙ୍କି ଲାଇନ ବି ଭଲ ସବୁ ଲାଇନ ଭଲ ମାନେ ନିଜର ମନ ହିସାବରେ ମୋର କିନ୍ତୁ ଏତେ ବି ଇଚ୍ଛା ମତେ ଏ କମ୍ପ୍ୟୁଟର ଏ ବାବଦରେ ପାଠ ପଢିବା କିନ୍ତୁ ମୁଁ ଜାଣିନଥିଲି ସବୁ ମତେ କହିଦେଲେ ହଁ ଭଲ ପଢ ମୁଁ ପଢ଼ି ଦେଇଛି। ସେମିତି ଏ ସାରିଦେଲି ବିସି ତା ପରେ ଏମସି ମୋର ସେମିତି ଇଚ୍ଛାନଥିଲା ସେମିତି ଶୁଣିକି ପଳେଇଲି କହିଲେ ହଁ ପଢିଦେଲେ କ୍ୟାମ୍ପସ ହେଇ ଯିବ ନା ମୋର ଜ୍ଞାନ କିଛି ନଥିଲା। ହୁଁ ହୁଁ।
ହ ମାନେ ମ ପ୍ଲସ ଟୁ ବେଳକୁ ମତେ ବା ବାୟୋଲୋଜିରେ ଯିବାର ଥିଲା ବାୟୋଲୋଜି।
ମୋର ବି ସେଇ ଜୀବ ବିଜ୍ଞାନ ଉଦ୍ଭିଦ ବିଜ୍ଞାନ ପଢିବାକୁ ମତେ ଭଲ ଲାଗେ କିନ୍ତୁ କଅ ଫୁଟରେ ପଢିବାକୁ ଭଲ ଲାଗେନି କିନ୍ତୁ ଏମିତି ପରିସ୍ଥିତିରେ କହିଲି ଯେ କମ୍ କମ୍ପ୍ୟୁଟର ହିଁ କ୍ୟାରିଅର। କରିଦେଲି ମାନେ ଆଗାମୀ ଭବିଷ୍ୟତ କିନ୍ତୁ ଉଦ୍ଭିଦ ବିଜ୍ଞାନ ପ୍ରାଣୀ ବିଜ୍ଞାନ ବ ପଢ଼ିବାକୁ ଭଲ ଲାଗେ ବିଶେଷ କରି ପ୍ରାଣୀ ବିଜ୍ଞାନ ଟା ପଢ଼ିବାକୁ ମୋତେ ବହୁତ ଭଲ ଲାଗେ।
ହଁ କାହିଁକି ସେଟା ଜଲଦି ମନେ ରହିଯାଏ ଆଉ ସହଜ ବି ହୁଏ ଟିକେ।
ଆମ ବିଷୟରେ ସେଗୁଡା ମନୁଷ୍ୟ ବିଷୟରେ ତେଣୁ ସେଗୁଡା ଟିକେ ପଢିବାକୁ ମାନେ ବହୁତ ଆମର ଇ ଇଚ୍ଛା ହୁଏ। ତମେ ତମର - ମାନେ ଉଦ୍ଭିଦ ବିଜ୍ଞାନ ପଢିବାକୁ ଭଲ ଲାଗେ ନା ପ୍ରାୀ ବିଜ୍ଞାନ ପଢିବାକୁ ଭଲ ଲାଗେ?
ମୋତ ଦୁଇଟା ଯାକ ଭଲ ଲାଗେ ମୋର ଦୁଇଟା ଙ୍କର ଭଲ ମାର୍କ ଆସିଥିଲା। ମୋର ଆମର ନଥାଏ କି? ପଚାଶ ପଚାଶ ମାର୍କ ଏଟା ପଚାଶ ମାର୍କ ସେଟା ପଚାଶ ମାର୍କ। ମୋର ପଇଁଚାଳିଶ ଗୋଟେରେ ଆଉ ଗୋଟେରେ ଅଣଚାଳିଶ ଆସିଥିଲା।
ହଁ। ମୋର ମୋର ଚାଳିଶ ପ୍ରାୟ ମୋର ମୋଟରେ ତା ଦେହରେ ଅଶୀ କି ପଞ୍ଚାଅଶୀ ଆସିଥିଲା ମୋ ।
ମୋର ମୋଟରେ ପଞ୍ଚା ଅଶି।
ମୋର ଅ ସେଇ ସମାନ ମାର୍କ ଆସିଥିଲା। ଏଇ ଯୋଉ ଏଇ ଦିଟ ଆଉ ତମର ଗଣିତ କେମିତି କଣ ହୁଏ?
ଗଣିତ ସ୍କୁଲ ଦଶମ ପର୍ଯ୍ୟନ୍ତ ଭଲ ହଉଥିଲା। କଷ୍ଟ ଟା ଏତେ ଧ୍ୟାନ ଦେଲିନି ମତେ କଷ୍ଟ ଲାଗେଭାରୀ। ଆଉ ସେ ଦଶମ ଯାଏ ଘରେ ରହୁଥିଲା।
ମତେ ଗଣିତ ଯେତିକି କଷ୍ଟ ନ ଲାଗିଲା କିନ୍ତୁ ତାକୁ ଭଲସେ ମାନେ ୟୁଟିଲାଇଜ ମାନେ ଆବଶ୍ୟକ ପରିମାଣରେ ମାନେ ପଢି ପାରିଲିନି। ପ୍ରକୃତ ୱେରେ କେମିତି ମାନେ ପ୍ରକୃତ ରାସ୍ତାରେ କେମିତି ସେଟା ପଢାହବ। ପ୍ଲସ ଟୁ ରେ ସେଟା ଜାଣିପାରିଲିନି ତେଣୁ